ହାଲୋ ଆଉ କଣ ଭଲ ଅଛ ସେ?
ହଁ ଆଜ୍ଞା ଭଲ ଅଛୁ ଆଉ ଆପଣ କଣ କରୁଚନ୍ତି?
ହଁ ଏବେ ଖାଆ ପିଅ ସରିଲା ଏମିତି ବସିଛୁ ଆଉ। ହଁ ଆପଣ ଖାପିଅ ସବୁ ସରିଗଲାଣି?
ହଁ ଖା ପିଅ ସବୁ ସରିଲାଣି
କୌଣସି ଅଡିଓ ଶୁଭୁନାହିଁ
ପିଲା ଟିକେ କଣ ପଢୁଚି ତ ସେଟା ବସିଛି ଆଉ ଶୋଇନୁ ଶୋଇବୁ କଣ ଦେଖିବା ଆଉ
ପୁଅ କଉ କ୍ଲାସ?
ପୁଅର ଏ ବର୍ଷ ସେଭେନ୍ତ ଆଉ
ଆଉ ଭଲ ପଢ଼ାପଢି କରୁଛନ୍ତି ନା?
ହଁ ସିନ୍ତି ଏକା ଆଉ ଅତି ଭଲ ନାହିଁ ବହୁତି ଖରାପ ନାହିଁ ଚଳିବ ଆଉ। ଆଉ ପିଲା ଆମେ ଟିକେ ବାହାରକୁ ପଳେଇଆସିଚୁ କାଲି ଆମ ଗାଁକୁୁ ପଳେଇବୁ। ଆମ ମା ଘର କୁ ପଳେଇ ଆସିଚୁ
ଓହ
ଆଉ କାଲିକି ପଳଉବୁ।
ମା ଘରେ କଣ ସବୁ ଆଇଟମ ସବୁ ଖାପିଅ ସବୁ କଣ କଲେ ମା?
ହଁ ଆଜି ଗୋଟେ ଭୋଜି ଥିଲା ତ ଆମେ ଆଜି ସବୁ ସକାଳେ ଭୋଜି ଖାଇଥିଲୁ। ଭାତ, ଡାଲି, ତରକାରୀ, ଆମର ଆସିଲା କଣ ଖଟା, କ୍ଷୀରି, ଏଇଗୁଡା ସବୁ ସକାଳେ ଖିଆ ହେଲା। ଆଉ ରାତିରେ ହାଲକା ଆଧାର ହେଲା ଆଉ ଯେମିତି ଆମର ଭାତ ଟିକେ କରାହେଲା ଆଉ ବାଇଗଣ ଆଳୁଭର୍ତା ଆଉ କଣ ସକାଳୁ ରୁ ତରକାରୀ ଟିକେ ଥିଲା ମିଶାମିଶି ସବୁ ଖାଇଲୁ ଖାପିଅ ସରିଲା ଆଉ।
ଓହୋ ଠିକ୍ ଅଛି ଓଃ ଆପଣ ସେ ପୂଜାପୂଜି, ପର୍ବପର୍ବାଣି ସବୁ କଣ ହୁଏ?
ଆମର ମା ଆମ ଶାଶୁରେ ଯେମିତି ଦଶହରା ଆଉ ଉଁ ଦଶହରା ଆଉ ବ ବହୁତ ଗର ମଘୁସର ମାସରେ ଆମର ହୁଏ କାର୍ତ୍ତିକ ମାସରେ ଆମର କେଦାର ବ୍ରତ। ଆଉ ଉଁ ଆଉ କଣ? ଏମତି ଆଉ ସରସ୍ଵତୀ ପୂଜା, ଗଣେଶ ପୂଜା ଏଗୁଡା ହୁଏ ଆଉ।
କିଏ । ଆଉ ରଥଯାତ୍ରା ଗଣେଶ ହଁ ଗଣେଶ ପୂଜା ଆମର ଉପବାସ କ ଯେ ପାଖରେ ମନ୍ଦିର ପୁରା ଦିଟା ଅଛନ୍ତି। ଗଣେଶ ମନ୍ଦିର ସେଠି ପୁରା ଆଉ ସମସ୍ତେ ଆମେ ମିଶିକି ଗଣେଶ ମନ୍ଦି ରୋସେ ଯାଉ ଶନି ମନ୍ଦିର ପାଖରେ ଏଉ ଆମ ଘରଠୁ ଦି ଦି କିଲୋମିଟର ହବ ସେ ଗଣେଶ ମନ୍ଦିର ଯଦି ବଢିଆ ଉତ୍ସବ କରୁଛନ୍ତି। ଗଣେଶ ପୂଜା ପାଠ ହୋମ ଯଜ୍ଞ ବନ୍ଦନାଶ କରୁଛୁ ଆମେ ଯାଉ ଉପବାସ ମୁ କ କରେ ନିଯେ ମନ୍ଦିର ବି ଜା ଗଣେଶ ପୂଜ ଦିନ ଆମ ଗାଁ ପାଖରେ ହେଲେ ଗୋଟେ ପାହାଡ ଉପରେ ଗଣେଶ ମନ୍ଦିର ଅଛନ୍ତି। ସେଠି ହେଲେ ଆମେ ଯାଇଥାଉଛୁ ପ୍ରାୟ ଏଠି ଅଟୋ କରି ସାଙ୍ଗ ହେଇ ସେ ଗଣେଶ ମନ୍ଦିର କୁ। ବଢିଆ ମନ୍ଦିର ଟା। କେତେବେଳେ ଆପଣ ଆସିଲେ ଦେଖିବେ ବଢିଆ ଗଣେଶ ମନ୍ଦିରଟ ହେଇଚନ୍ତି। ଏବେ ତ ଆଗକୁ ଆସିଲାଣି ଗଣେଶ ପୂଜା।
ଦେଖିବା ଆଉ କେତେବେଳେ ଯିବା, ଆଉ ଏବେ କଣ?
ଆଉ ରଥଯାତ୍ରା କୁ ଆମ ଗାଁକୁୁ ଟିକେ ଆସନ୍ତୁ ବୁଲିକି ଯିବେ।
ରଥଯାତ୍ରାକୁ ତ ଆପଣ ଯିବା ଆମର ତ ଘରେ ହଉଛି ଆମର ଘର ଆଗରେ ଆଉ ନ ହେଇଥିଲେ କୁଆଡେ କ ଯାଇଥିଲେ ହେଟା ସେ ଆମର ମାଉସୀ ମା ମନ୍ଦିର ମଧ୍ୟ ଯାଉଛୁ ସେଇଠୁ ନଅ ଦିନ ଯାକ ଆମେ ପ୍ର ପ୍ରତିଦିନ ସନ୍ଧ୍ୟା ବେଳୁ ଯାଉଛୁ ଦର୍ଶନ କରୁଛୁ, ଭଗବାନର ବହୁତ ଦଶ ପ୍ରକାର ଗାଁ ର ଭେଷ କରୁଛନ୍ତି, ଦର୍ଶନ କରୁଛନ୍ତି।
ଠିକ ଅଛି ଏ ସବୁ ବେଶ ଆପଣ ଦେଖୁଛନ୍ତି। ଦଶ ଦିନରେ ଦଶ ପ୍ରକାର ଭେଶ ଦେଖିବାକୁ ଯାଉଛନ୍ତି।
ହଁ ହଁ ସନ୍ଧ୍ୟାବେଳୁ ଆମେ ଆମର ଖୁଡି ଶାଶୁ ଆଉ ଆମର ଯା ଆମେ ସବୁ ମିଶିକିରି ସବୁ ସନ୍ଧ୍ୟା ବେଳୁ ଯାଉଛୁ ଦର୍ଶନ କରିକିରି ଆସୁଛୁ ଆଉ।
ଠିକ ଅଛି ଆମର ଏଇଠ ବି ବେଶ ହୁଏ। ଦଶ ପ୍ରକାର ମୁଁ ଗୋଟେ ଗୋଟେ ଦିନ ମଝିରେ ଯାଇପାରେ ନା କୋଉ ଦିନ କୋଉ ଭେସ ଦେଖେ। ଆଉକୁଡା ଦେଖି ପାର ନା। ସବୁଦିନେ ଘ ଦର୍ଶନ କଲେ ଭଲ।
ହଁ ନାଇଁ ସବୁଦିନେ ନ ଯାଇ ପଲେ ତିନି ଦିନ କି ଦି ଦିନ କି ଥରେ ଯାଉ ଦର୍ଶନ କରି ଆସୁ।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
ଆଉ ଆଉ କଣ କହୁତୁଲୁ?
ଆଉ ଆପଣ ପୁରୀ ଜଗନ୍ନାଥ ମନ୍ଦିର ମାଉସ ମା ମନ୍ଦିର ଯାଇଥିଲେ?
ମାଉସୀ ମା ମନ୍ଦିର ନାଇଁ ମୁଁ ବୋଧେ ଯାଇନି ବୋଧେ।
ଆପଣ ଜାଣିଛନ୍ତି ନା ଜଗନ୍ନାଥଙ୍କୁ ବର୍ଷ ସାରା ଏଣ ଦର୍ଶନ କରି ଦେଖିବା ଯାହା ବର୍ଷକୁ ଥରେ। ମାଉସୀ ମା ମନ୍ଦିରରୁ ମହାପ୍ରଭ ଯାଇଥିବେ ଦର୍ଶନ କରିବା ସେ ମଣ୍ଡପ ଦେଖିଲେ ତାହା। ଆହୁରି କେତେ ଫର ପୂର୍ଣ୍ଣ୍ୟ ଫଳ ମିଳିବ।
ଆ ପୁରୀ ଏତେ ଗହଳିରେବୋଧେ ଆମେ ଆଉ ଯାଇପଉନୁ ଯାଇନୁ ସେ ଆମେ? କେବେ ଯାଇନୁ?
କେତେବେଳେ ମନ କରି ଭାରନ୍ତୁ, ଏ ଗହଳିରେ ଆ, ଜଗନ୍ନାଥ ଦର୍ଶନ କଲେ ଭଲ ନା। ଅ, ଡରିଲେ ହବ କି? ଡରିଲେ କେବେ ବି ଯାଇପାରିବାନି।
ହଁ ଡର ଲାଗୁଛି ଆଉ, ଗହଳି ଦେଖିଲେ ଆଉ।
ହଉ ଆମର ଏଠି ଆସନ୍ତୁ। ଏଇଠି ମୁଁ ନେବି ବୁଲେଇକି ଦେଖେଇ ଦେବି ପୁରା ସବୁ ଜଗ ଚାରିଟା ଜଗନ୍ନାଥ ମନ୍ଦିର। ଏଠି ପାଖ ନା। ହଁ କାର୍ତ୍ତିକ ମାସରେ ଏମତି ବାବା ବୋଉ ଯାଉଚନ୍ତି, ମୁଁ ଲାଷ୍ଟ କୁ ଟିକେ ଯାଏ ଆଉ ସାତ ଆଠ ଦିନି ଆ, ପୁରା ସକାଳୁ ଦର୍ଶନ କରିଆ ଯାଏ। କଏ ଦୀ-ଦୀପ ଦେଖିବାକୁ ଯାଏ। ମଙ୍ଗଳ ଆଳତି ଦେଖିବାକୁ ଲାଇନ ରେ ମଙ୍ଗଳ ଆଳତି ଦେଖିବାକୁ ଯାଏ। ତାପରେ ଯୋଉ ପ୍ରସାଦ ଖାଇଲା ବେଳୁ, ଅଭଡା ଖାଇଲା ବେଳୁ ଦିଟା ବେଳୁ ଆଉଥରେ ଯାଏ। ମୁଁ ମନ୍ଦିରରେ ରହିଲେ ତିନି ଚାରିଥର ମନ୍ଦିରକୁ ଘରୁକୁ ହୁଏ। ମୋତେ ବି ତ ଦେଖିବା ବେଶୀ ସେ ତାପରେ ବଡସିିଂହାର ବେ-ଦେଖି ରାତି ଅଧରେ ଘଣ୍ଟେ ଦିଟାକୁ ଯାଏ।
ସେଇଟା କେତେବେଳେ ହଉଚି?
ସେଇଠା ବାରଟା ରାତି ବାରଟା ଘଣ୍ଟେରେ ଆରମ୍ଭ ହଉଛି ମହାପ୍ରଭୁଙ୍କର ଙ୍କର ବଡସିଂ ସିଂହର ବେଶ, ତାପରେ ମହାପୁରୁଷର ଆଳତୀ ସବୁ ସଲାବେଳେ ମହାପ୍ରଭୁ ଶୟନ କରିବାକୁ ଯିବେ। ଖଟ ସେଜ ସବୁ ପଡିବ। ଆଉ ଥରେ ଲାଷ୍ଟ କୁ ଗୋଟେ ଦହି ପଖାଳ ଭୁଗ ହେବ। ସମସ୍ତେ ପୁରା ଗହଳି ଥିବେ ମନ୍ଦିରରେ। ସେ ତେ ଗହଳି ନ ଅଳ୍ପ ଗହଳି ମନ୍ଦିର ଭିତରେ। ମୁଁ ସବୁଦିନ ଘଣ୍ ଟେ ଦିଟ ରାତିରେ ପ୍ରାୟ କେତେ ଥର ଯାଇଛି ଦେଖ
ଉଁ, ହେ, ହଁ।
ଚାରିଦୁଆର ସବୁ ବନ୍ଦ ହେଇଛି। ଆମ ରୁମ୍ ଟା ସେ ପାଖରେ ନେଇଛୁ ତ ରୁମ୍ କୁୁ ପଳେଇ ଆସି। ଆପଣ କେତେବେଳେ ଆସନ୍ ତୁ ବୁଲେଇ ନେବି ଆପଣ କହିଲେ ମୁଁ ଯିନ୍ ତେ
ହଁ, ହଁ ଏଇ ବର୍ଷ ଆମେ ହେଲେ କାର୍ତ୍ତିକ ମାସରେ ଯିବୁଁ। ଆଉ ଭାବିଛୁ ଆମେ ହେଲେ କାର୍ତ୍ତିକ ମାସ ଯିବୁ। ଏ ଗଲ ଏଥର ଗଲେ ଟିକେ ମନ୍ ପୁରୀରେ ବହୁତ ଗୁଡିଏ ଦର୍ଶନ ଟିକେ
ଉଁ, ହୁଁ, ପୁରୀରେ କେତେ ମନ୍ଦିର ଅଛି ଛୋଟ ଛୋଟ ସାଇଡ୍ ମନ୍ଦିର ଯାକ। ଦେଖିବେ ଦର୍ଶନ କଲେ ବଢିଆ ଲାଗିବ। ପୁରୀ ମନ୍ଦିର ପୁରୀ ଭିତରେ ବାହାରକୁ ନ ଯାଇ ପୁରୀ ଭିତର ର ସବୁ ମନ୍ଦିର ବୁଲିକିରି ସେ ଗୁଟେ ଗାଡି ବାହାରୁଚି। ସେଠି ଗାଡି ବାହାରିଲେ ସେ ମନ୍ଦିର ବୁଲି ସବୁ ଦର୍ଶନ କରି ଦେଖିବା।
ଯିବା ଯିବା କେତେବେଳ ଏ ବର୍ଷ ଏ ବର୍ଷ ତ ଯିବୁ ବୋଲି ଭାବିଚୁ ବଲେ। ଆଉ ପିଲାର ମୋର ମିଶିକି ଯିବୁ ଆଉ ଦେଖିଆ ଆଉ।
ଆଉ ଆନ୍ଧ୍ର ଆଡେ ସିଆଡେ ଯାଇଛନ୍ତି? ସୀମାଞ୍ଚଳ ମନ୍ଦିର ଅଛି।
ନାଇଁ ନାଇଁ ମୁଁ ସିଆଡେ କେବେ ଯାଇନି। ମୁଁ ଯାଇଥିଲି ଥରେ ବାର ବର୍ଷ ତଳେ ଯାଇଥିଲି। ତ ମୋର ଆଉ ମନେ ନାହିଁ କଣ କିସ? ଆଉ।
ହଉ କେତେବେଳେ ଆସନ୍ତୁ ମୁଁ ନେବି ପୁରା ଆନ୍ଧ୍ରରେ ବଢିଆ ସୀମାଞ୍ଚଳ ମନ୍ଦିର ଅଛନ୍ତି। ପାହାଡକୁ ପୁରା ଦେଖେଇ ଦେବି। ମନ୍ଦିର ପୁରା ବୁଲେଇ ଆଣି ଆନ୍ଧ୍ର ରେ ବଢିଆ ସିଆଡେ ଏତେ ଗହଳି ହେଲେ ହେଲେ ପୁରା ଦର୍ଶନ ଲାଇନ୍ ରେ ଯିବେ। ମହାପୁରଙ୍କୁ ପୁରା ଦର୍ଶନ ମିଳିବ ଗଳେ। ଚନ୍ଦନ ଯାତ୍ରା ବେଳୁ ଟିକେ ଗହଳି। ନହେଲେ ଖାଲି ଦିନେ ଏମତି ପୁରୀର ପିରି ଏତେ ଗହଳି ଯେ ମହାପୁରୁ ଠେଲା ପେଲା ଦର୍ଶ ପୁରା ଲାଇନ୍ ରେ ଠିଆ ରହିବେ। ପୁରା ମହାପୁରୁ ଫି ଦର୍ଶ ନ ମାଗିବେ। ତାପରେ ସବୁ ଶନିବାର ଦିନ ଆପଣ ଦଶ ମହାପ୍ରଭୁ ଦର୍ଶନ କଲା ବଳେ ପୋଲା ଅର୍ଣ୍ଣ ପାଇବେ। ତାପରେ ଏଗାରଟାରୁ ପ୍ରସାଦ ଆନ୍ଧ୍ରା ସେ ସରକାର ଦେବେ ବଢିଆ ଆନ୍ଧ୍ରା ସରକାର ସେଇଠି କରିଛନ୍ତି। କିଛି ବିନା ପଇସାରେ ବାଇଗାଟା ଲାଇନ ରେ ରହିବେ ପୁରା ଭାତ ଖେଚୁଡି ଖୋଜୁ ସେ ଖେଚୁଡ଼ି ପୋଲାନ୍ନ ଆଉ ସାମ୍ବାରି ସକାଳୁ ଦଶଟା ବା ଏଗାରଟାରୁ ଆରମ୍ଭ ହବ ଦି ଟା ପର୍ଯ୍ୟନ୍ତ ସେଠି ବିନା ପଇସା ସମସ୍ତେ ଖାଇବେ। ତାପରେ ଆସିକିରି ଚୁଟି କାଢିକିରି ସବୁ ବୁଲା ବୁଲିଲା ପରେ ଆଉ ଥରେ ସନ୍ଧ୍ୟା ବେଳ ଆଉ ଥରେ ଲାଇନ ହବ। ଲାଇନ ହେଲେ ସନ୍ଧ୍ୟା ସାତଟାରୁ ନଅଟା ଅଧେ ପର୍ଯ୍ୟନ୍ତ ସେଇଟା ଗୋଟେ କଣ ପତଳା ଟାଇପ ର ଗୋଟେ ଖେଚିଡି ତେନ୍ତୁଳି ସବୁ ପଡିକିରି ହେଇଥିବ। ସେଇଟା ଥରୁଟେ ଯଦି ଆପଣ ଖାଇଥିବେ ନା ଆଉଥରେ ଯାଇକିରି ଖାଇବି ବେଲିଏ। ସନ୍ଧ୍ୟା ବେଳୁ ଆମେ ସେଇରା ଖାଇ ଆକୁ ସବୁଦିନି ଯିବୁ। ସେଇଟା ଖାଇବୁ ଖାଇଲେ ରୁମ ନେଇଥିବୁୁ ମହାପ୍ରଭୁ ଦର୍ଶନ କରି ଆଇବୁ ରୁମ ରେ ଯୁ ଏବେ ଆଉଥରେ ବାହାରିଛୁ ଯିବି ବୋଲି ଭାବିଚି
ହଁ କେତେବେଳେ ଯାଆନ୍ତୁ ଆଉ ଥରେ ବୁଲିକି ଆସିବେ ଆଉ, ଯିବା
ହଉ ଆପଣ ଗ ଯାଆନ୍ତୁ ଗଲେ ଆଉ ଟିକେ ଜାଣିବେ ନା ବଢିଆ ହିମାଚଳ ମନ୍ଦିର ଆନ୍ଧ୍ରାରେ ବଢିଆ। ମୋ ପୁଅକୁୁ ବେଶି ଇଚ୍ଛା ସିଏ ଚାରି ମାସ ଛଅ ମାସ ବର୍ଷେ କେରେ ସିଏ ସୀମାଞ୍ଚ ତା ମନ ଡାକିବ ମାହାପୁରୁ ଙ୍କ କୃପାରୁ ଯାଉଛି ହେ ତାକୁ ଡାକି ନଉଛନ୍ତି ହେଲେ ଏବେ ଯିବି ବୋଲି ଶନିିବାରେ ରିବିବାରେ ବାହାରିଥିଲୁ ଯେ ଟ୍ରେନ୍ ବେଳକୁ କେତେ ଚେଷ୍ଟା କଲା ଟିକଟ ମିଳିଲାନି କେ ହଇରାଣରେ ଯିବୁ ବୋଲି ଆଉ ଆର ମାସକୁ ଯିବୁ ବୋଲି ଭାବିଛୁ।
ଆଚ୍ଛା ଆଚ୍ଛା। ଆଉ ଏବେ ଭଗବାନଙ୍କୁ ଜରରେ ପଡିଛନ୍ତି ଜାଣିଛ ଟି।
ହଁ ଦେବସ୍ନାନ ପୂର୍ଣ୍ଣିମା ଠାକୁରଙ୍କୁ ଜର ହେଇଛି ଆଉ ସେ ଅଣସର ଘରେ ଅଛତି ଏଇନେ ପୂଜା ପୂଜି କିନ୍ତୁ ଚାଲିଛି ଆଉ। ଘରେ ହେଲେ ଯିଏ ଠାକୁର ରଖିଥିବେ ନା ତାଙ୍କ ମହାପ୍ରଭୁ ଏମତି ପୂଜା ଆଳତୀ ଏମତି କରାଇବା ଠିକ ନୁହଁ। ମୋର ଏଇ ମୋବାଇଲରେ କହୁଥିଲେ ମୁଁ ଶୁଣିଛି ମହାପ୍ରଭୁ ପୁରା ଯୋଉ ମୂର୍ତ୍ତି ରଖି ମୂର୍ତ୍ତି ରଖିଥିବେ ନହେଲେ ଫୋଟୋ ରଖିଥିବେ ତାକୁ ଧଳା କପଡରେ ଘୋଡେଇ ଦେବେ। ମହାପ୍ରଭୁ ଏଇନେ ଅଣସର ଘରେ ଅଛନ୍ତି ନା। ଆମେ ବେଶୀ ନ କରି ପାରିଲେ ହେଲେ ମହାପ୍ରଭ୍ରୁ କରିବି ବୋଲି
ମୁଁ ଶୁଣିତିସ ବହୁତ ବହୁତ ଲୋକ ଗୁଡେ ସବୁ ଏମତି ଘୋଡେଇ ଦେଇଛନ୍ତି ମୁଁ ଶୁଣିଛି ଯେ ଆଉ ହଁ ଘୋଡେଇଆ କଥା ସେଇଟା ଠିକ କଥା ଆଗା।
ତାପରେ ଯାତ୍ରା ହବ।
ହଁ ତାଙ୍କ ଯାତ୍ରା ହବ ଆଉଥରେ ଦେଖିବା ଆଉ ଭଗବାନ କଣ କରୁଛନ୍ତି ଆଉ। ଜ ହଉ ମ୍ୟାଡ଼ମ ମୋ ଟିଏ ମୋର ଟିକେ କାମ ଆସିଲାଣି ମୁଁ ଆପଣଙ୍କୁ ପରେ କଲ୍ କରିବି।
ହଁ ହଁ ରଖ ଠିକ ଅଛି।